ହାଲୋ।
ନମସ୍କାରେ
ଆଇଷ ମାଟି ଭବ।
ହଁ କଣ କରୁଥିଲେ?
ଏଇଲୋ ଝିଅ ତୁଲି ଜାଳୁଥିନି ଆଉ ର ସେେଇ କରୁଛି ଭାତ ବସିଛି ଆମର।
ଓହୋ
ଆ
କେତେ ଟେଷ୍ଟ ଲାଗତେ ଖାଇଲେ।
ଆମ୍ବ ତ ପାଚିକି ଝଡୁଛି ଆଉ ସେଇଠି ସେଣ୍ଢ ଶେଣ୍ଢ ଖାଉଛନ୍ତି ଗୋରୁ ଚରି ଯାଉ ଯେ ଆମ୍ବ ମୂଳେ ଖାଉଛନ୍ତି କିଏ ଖାଉଛି ଆମ୍ବ ଆଉ ଭଲ ଲାଗୁନି ଆମ୍ବ ଖାଇବାକୁ ଖାଇ ଖାଇକା।
ମାନେ ଆମ୍ବାସାରା କିଲ ନାଇଁ
ହଁ ଆମ୍ବସାରା କରୁଛନ୍ତି ହେରା ମୁଁ କରିନି ଏ ବର୍ଷ ଗତ ବର୍ଷ କରିଥିନି ଯେ ଛୁଆ ଖାଇଲେନି ଫୋପାଡିନି ଦିଟା ଆମ୍ବସାରା ହେରା ପୋକ ହେଇଗଲା ଛୁଆ କେହି ଖାଇଲେନି ଆଉ ତ ଛୁଆ ତ ଘରେ ରହୁନାହାନ୍ତି। ଆଉ ଛୁଆ ହେଇଥିଲେ ଛୋଟ ଛୋଟ ବୋଲିକି ଖାଉଥିଲେ ଆଉ କେହି ଖାଉନାହାନ୍ତି ବଡ ହେଇଗଲେ ଆଉ ସେଇଟା ନଷ୍ଟ ହଉଛି ମୁଁ ଆମ୍ବ ସାରା କରୁନି ଆଉ ଆଚାର ଟିକେ କରିଥିନି ସେ ଖାଇଥିଲେ ଟିକେ ଖାଇଥିଲେ। ୁଆ ଆଉ ୁ ଅଛି ଟିକେଏ